ଉଃ।
ଶୁଣିପାରୁଛ?
ହଁ ଶୁଭୁଛି।
ଆଜ୍ଞା ଆପଣ ଏବେ କୋଉଠି ଅବସ୍ଥିତ ଅଛନ୍ତି?
ଘରେ ମୋ କଥା ଶୁଭୁଛି ଭଲ କି?
ହଁ ହଁ ପୁରା କ୍ଲିଅର ଶୁଭୁଛି ବଢ଼ିଆ ଶୁଭୁଛି ଆଚ୍ଛା ଓଃ ରାତ୍ରି ଭୋଜନ କରିସାରିଲଣି?
ହଁ ହଁ।
କଣ ଆପଣଙ୍କର ରାତ୍ରି ଭୋଜନରେ ହେଇଛି?
ରୁଟି ଆଉ ଯୋଉ ଆ ବାଇଗଣ ଆଳୁ ଯୋଉ ବଢି ତରକାରୀ ଥିଲା।
ସବୁ ଜାଗା ନ ମତେ ସେ ଆସୁନି ଫିଟେଇକି ମୋ ଭୁଲ ଭାଲ ହଉଛି ଟାଇମ ପଡି ଯାଉଛି। ତା ତାପ ପକେଇଥିଲା ମୁଁ ସିଧି ଜାଣି ଦେଇଛି ବୋଲି। ମୋର ସହଜିଆ ହେଲେ ମୋର ଭଲ।
ମୁଁ କହିଲି ତମେ କଣ ଖାଇସାଇଲଣି?
ଆମେ ସେଇ ଯୋଉ ପତ୍ର ବରାଟି ଖାଇଥିଲୁ ସେଠୁ ତାପରେ ଆମର ଯୋଉ ରାତ୍ର ଭୋଜନ ପାଇଁ ଯେଉ ସବୁ ଆୟୋଜନ ହେଇଛି। ତି। ଆଉ ଆପଣଙ୍କ ଭାତ ଆଶ୍ରୀ ଖାଇନାହାନ୍ତି ସେ ଖାଇଲେ କାହିଁକିନା ମୁଁ ଜାଣିଛି ନିଶ୍ଚିନ୍ତ ସେ ଛାଡିବେ ଛାଡିଲେ ମୁଁ କେହି ନାହାନ୍ତି ଏକରେ ଖାଇବା ପାଇଁ ନଷ୍ଟ ହବ। ଖାଦ୍ୟ ନଷ୍ଟ କଲେ ଭଲ ନୁହଁ ନା କୁହନ୍ତି ଯେ ଗୋଟେ ଭକ୍ତ ହେଇଗଲେ ମାନେ ଆମେ ଯେମିତି ହେଲେ ଉପାସ ରହିବା ବୁଝିଲେ ତଳେ ବି ପ ଏପରି ଗୋଟେ ବକ୍ତା ହେଲେ ଆମକୁ ସେଦିନ ଖାଇବା ନ ମିିଳୁ ଆମେ ରାଗଉ କି ଓଷା କରୁ। କି ଯାହା ବି ହଉ। ଦେହ ମୁଣ୍ଡ ହଉ ଆମେ ଗୋଟେ ଟାଇମ ଉପବାସ ରହିବା ସେଥିପାଇଁ ମୁଁ କିଛି ନଷ୍ଟ କଷ୍ଟ କରେନି ଖାଇଦିଏ ସେଥିପାଇଁ ରହି ଯାଏ ସେ ଖାଇସାଇଲେ ଯା ଛାଡ ହଁ ଆମର ବି ଏପଟେ ପଳେଇ ଆଇଚି ହଁ ପା ଆମର ବି ପଳେଇ ଚି ଆମେ ଏଠି ଅନ୍ଧକାର ଜୀବନ ଯାପନ କରୁଚୁ। ଅନ୍ଧକାରମୟରେ ଏଠି ଅଛୁ ଏମିତି ଆଉ।
ବର୍ଷା ଘଡଘଡି
ଆ
ଜୋରରେ ହୋଉଚି।
କୁହନି କୁହନି ଏମିତି ଲାଗୁଚି ଆକାଶ ପ୍ରାୟ ଫାଟିଗଲା କି
ହୁଁ। ବର୍ଷା ଘଡଘଡି ସହିତ ପବନ ବି ହୋଉ
ଆଚ୍ଛା ଆଚ୍ଛା ଏମିତି ମେକ ବର୍ଣ୍ଣନା କରିପାରିବିନି ଆପଣଙ୍କ ଆଗରେ।
ସକାଳକୁ ସବୁ ଗଛର ଡାଳ ପତ୍ର ଭାଙ୍ଗି ଯାଇଥିବ। ସବୁ ଶାଗ ଗଛ ବି ଭାଙ୍ଗି ଯାଇଥିବ। ଶାଗ ଗଛ ବି ଭାଙ୍ଗି ଯାଇ ଥିବ ତାପରେ ଶାଗ ଭଜା ହବ ଆଉ।
ନିଶ୍ଚୟ ଅଷାଢ଼ ମାସରେ ସଜନା ଶାଗ ଅଧିକ ଖାଇଲେ ପେଟ ଖରାପ ହେବାର ସମ୍ଭାବନା ଥାଏ।
ଆଁ ଉଁ। ଆଉ କହିଲ ନଡିଆ ଯୋଉ ତେଲ ବାହାରେ ନଡିଆରୁ ସେଇଟା କେମିତି ବାହାରେ ନଡିଆରୁ ଯୋଉ ବାହାର କରନ୍ତି?
ଆମର ନଡିଆରେ ଦି ପ୍ରକାର ତେଲ ବାହାରେ ହେଲା ଗୋଟେ କୁହନ୍ତି କଞ୍ଚା ତେଲ।
ମୁଁ ତାକୁ ଏବେ
ଆଉ ଗୋଟେ ଯୋଉ ମରା ହୁଏ।
ହୁଁ
ଆଉ ଗୋଟେ ଗୋଟେ ତେଲ ମରା ହେଇକି ହୁଏ। କଞ୍ଚା ତେଲ ର ଆଗ ମୁଁ କୋହୁଚି ଯୋଉ ସବୁ ଛୋଟ ଛୋଟ ନଡିଆ ଏ ନଡିଆ ଗୁଡିଉରାକ ଶୁଖେଇଦବ କୁରୁଡି ଯୋଉ କୁହନ୍ତି କରିକି ତାକୁ ପୁରା ଟିକ ଟିକ ପାତି କରିଦବ ପାତି କରିକି ଆମର ସେ ଯୋଉ ତେଲ ବାହାରିବା ମେସି କଳା ମିଳୁଚି ହେଲା ସେଠିକ ଦେଇଦବେ। ସେ ତେଲ ବାହାର କରିକି ଦେଇଦେବେ ଆମେ ଯୋଉଟା ଘରେ ଯୋଉ କୁହନ୍ତି ରନ୍ଧା ନଡିଆ ତେଲ ସେଇଟା ହେଲା ଆମେ ନଡିଆକୁ କୋରିଦବା। କୋରିଲା ପରେ ଚିପୁଡି ଦେବା। ସେ ଯୋଉ ରସ ଟିକି ଆମେ ତାକୁ ନିଆଁରେ ବସେଇବା ନିଆଁରେ ବସ
ହଁ ବସେଇଲେ ତା ଦେରୁ ତେଲ ବାହାରିବ ଆଉ। ହୁଁ ତାପରେ ସେ ଯୋଉ କୋରାଟି ବାହାରେ ହଁ ସେ ଯୋଉ କୋରାଟା ବାହାରେ ତାକୁ ଖିଆଯାଏ। ସେଇଟା ବଢିଆ ଲାଗେ।
ବୋହୁତ ଟେଷ୍ଟ ଓ ହୋ କୁହନି।
ହଁ ତା ଦେହରେ ମୁଢି ବି ତାଦେହ ହୁଁ ତାଦେହରେ ମୁଢି ଗୋଳେଇକି ବି ଖାଆନ୍ତି।
ହଁ ଏଇ ତେଲ ଦିଟା କିନ୍ତୁ ବୋହୁତ ଭଲ ବଜାରରେ ଯୋଉ ତେଲ ଅପମିଶ୍ରଣ ହୋଉଚି କିନ୍ତୁ ଇଏ ଆମର ପୁରା ଖା ଣ୍ଟି ନଡ଼ିଆରେ ତିଆରି ହୁଏ। ଏହି ତେଲ କିନ୍ତୁ ଆମ ମାନେ ଚର୍ମ ପାଇଁକା ବୋହୁତ ଭଲ ଆମ ଚୁଟି ପାଇଁ
ହଁ ସେଇଟା ରାନ୍ଧିକି ବି ଖାଇପାରିବା ମୁଣ୍ଡରେ ବି ଲଗେଇ ପାରିବା ଦେହରେ ବି ଲଗେଇ ପାରି
କେରଳରେ କେରଳରେ ସମେସ୍ତେ ନ ଖାଆନ୍ତିନି ତା ଙ୍କୁ ବୋହୁତ ଗରମ ତ ସେମାନେ ନଡିଆ ତେଲ ରୋଷେଇ ଖାଆନ୍ତି। ମୁଁ ଯୋଉଠି ଚାକିରି କରୁଥିଲି ସେ ଠି ଆମର ଜଣେ କେରଳ ସାର୍ ଥିଲେ ସିଏ ସେଇ ନଡିଆ ତେଲରେ ମାନେ ରାନ୍ଧିଥିଲେ ଚିଙ୍ଗୁଡି ପାଳଙ୍ଗ ମୁଁ ମାନେ ଅସନା ପାଇକି ଖାଇଲିନି କିନ୍ତୁ ବାଧ୍ୟ କଲେ ସବୁ ପିଲା ସାଙ୍ଗ ପିଲା ସେମାନେ ଆଗରୁ ଖାଇଥିଲେ ନା। ଖାଇଲାଠୁ କୁହନି କୁହନି ବହୁତ ଟେଷ୍ଟ ଲାଗୁଥିଲା। ମାନେ ଜଣା ହିଁ ପଡୁ ନଥିଲା ନଡିଆ ତେଲରେ ହେଇଛି ବୋଲି। ଆଉ ତାପରେ ଆଉ ଥରେ ମୁଁ ଖାଇ କିଛି ନୂଆ ଜିନିଷ ସେଇ କେରଳ ସାରଙ୍କ ଠାରୁ ମାନେ କଣ କହିଲେ ଯୋଉ କଞ୍ଚା ମାଛ ତରକାରୀ। ଆମେ କଣ ଓଡିଆରେ ଆମେ ଭାଜୁଛେ ବୁଝିଲେ ଭାଜିକି ରାନ୍ଧୁଛେ ତେଲରେ। କିନ୍ତୁ ସେମାନେ ତ ନଡିଆ ତେଲରେ ରୋଷେଇ ସେମାନେ ଭାଜନ୍ତିନି ମାନେ ନଡିଆ ତେଲରେ ଯେମିତି ଆଳୁ ଇଏ କରିକି ବାଟଣ ଦେଇକି ସେମାନେ କଞ୍ଚା ମାଛକୁ ପକାନ୍ତି। ତାକୁ ବି ମୁଁ ଘୃଣା କରୁଥିଲି। ଖାଉନଥିଲି। ବିଶ୍ଵାସ କରନ୍ତୁ ଯେମିତି ଖାଇଲି ବହୁତ ଭଲ ଲାଗିଲା। କିଛି ମାନେ ଖରାପ ବି ଲାଗିଲାନି ଘଞ୍ଚା ମାଛ ତରକାରୀ। ଏମିତି ଆଉ। ଆଉ ଆପଣଙ୍କର କଣ ସବୁ ଏଇ ଆପରେ କିଛି ଅଛି। ବାଣୀ ଆପଣ ଜଣାନ୍ତୁ।
ଯୋଉ ଆଉ ଯୋଉ ଲହୁଣୀ ଟା ବାହାରେ ଦହି ଗୋଳା ହେଇକି। ଏ ଯୋଉ ଘିଅ ଟା ଯୋଉ ଲହୁଣୀ ଟା ବସେ ତା ଦେହରୁ ଯୋଉ ଘିଅ ଟା ବାହାରେ। ତାରରେ ଯୋଉ ଘିଅ କୋରୁଅ ଟା ହୁଏ। ଝିଅ କୋରୁଅଟା ସେ କୋରୁଅକୁ ବି ଖାଇଲେ ଭଲ ଲାଗେ। ହଁ। ଇଏ କୋରୁଅ ଖାଇଲେ ଆଉ ଯୋଉ ମୁଢି ଗୋଳେଇକି ତା ଦେହରେ ଖାଇଲେ ଖାଆନ୍ତି। ବି ଗ
ହୁଁ ହୁଁ ବହୁତ ବଢିଆ ଲାଗେ।
ହୁଁ।
କୋରୁଅ ଟିକେ ଏଇ ଆମର ତ ଏବେ ବର୍ଷା ଦିନ ଆସିଗଲାଣି ଋତୁଟି। ଏଇଥିରେ ସବୁ ରକ୍ ରଖିଥାନ୍ତି ସମସ୍ତେ ମା ମାଉସୀ ମାନେ ଘିଅ କରିକି। ସଂଗ୍ରହ କରିକି ସେମାନେ ର ଶଖିଥାନ୍ତି ଅଷାଢ ମାସରେ ସେମାନେ ଭାତ ସହିତ କାହିଁକିନା ଏବେ ଆମର ରୁଆ ପୋତା କାମ ଚାଲିବ କୃଷି କାମ। ହଳକାମ ଧାନ ପାଇଁକା। ଆଉ ସେମାନେ ବହୁତ ଏମିତି ଓ ରେ ସେମାନେ ରୁଆ ପୋତା କରନ୍ତି। ତଳି ଉପଡନ୍ତି ତଳି ରୁହନ୍ତି। ସେଥିପାଇଁ ତାଙ୍କୁ ଘିଅ ପକେଇକି ଖାଇବାକୁ ଦିଆ ହୁଏ। ତାଙ୍କୁ ଥଣ୍ଡା ନହବ ଯେମିତି।
ହଁ ଭାତରେ।
ଆଜ୍ଞା ଆଜ୍ଞା ଭାତରେ ଖାଆନ୍ତି ସେମାନେ ଘିଅ ପକେଇକି।
ଆଉ ପଖାଳ ଭାତରେ ଘିଅ ପକେଇକି ଜଗନ୍ନାଥ ଖାଆନ୍ତି।
ଆଚ୍ଛା ଆଚ୍ଛା ମୁଁ ଏଇଟା ଜାଣିନଥିଲି। ଆପଣଙ୍କ ଠାରୁ ଶୁଣିଲି। ନୂତନ ଆଣିକି ମୁଁ ଆପଣଙ୍କ ଠାରୁ ଶୁଣିବାକୁ ପାଇଲି ପଖାଳ ଭାତରେ ଘିଅ ପକାନ୍ତି। ମୁଁ ଜାଣିଥିଲି ଦହି ପଖାଳ ଖାଆନ୍ତି। କିନ୍ତୁ ଆଜି ନୂଆ ଶୁଣିଲି ଯେ
ଦହି ପକେଇ ଖାଆନ୍ତି। ଘିଅ ବି ପକେଇ ଖାଆନ୍ତି। ଆଉ ଆମର ସବୁ ଯୋଉ ଜେଜେବାପା ମାନେ ଥିଲେ। ତାଙ୍କ ଜେଜେବାପା ମାନେ ତାଙ୍କ ଯୋଉ ବାପା ସେମାନେ ତାଙ୍କ କ ଅମଳରେ ବି ସେମାନେ ଘି ପଖାଳ ଭାତରେ ଘିଅ ପକେଇ ଖାଆନ୍ତି। ଆମେ ଏବେ ଥାଉନି କିନ୍ତୁ ସେମାନେ ଖାଆନ୍ତି।
ଆଚ୍ଛା ଆଚ୍ଛା। ଯା ହଉ ମୁଁ ଆପଣଙ୍କ ଠାରୁ କିଛି ନୂଆ କଥା ଶିଖିବାକୁ ପାଇଲି।
ହୁଁ ଆଉ ଆମେ ଏବେ ଖାଲି ତତଲା ଭାତରେ ଘିଅ ପକେଇକି ଖାଉଛେ ଆଉ।
ଆଜ୍ଞା ଆଜ୍ଞା। ପଖାଳରେ ଆମେ କେମିତି ଦହି ଖାଉଛେ।
ପକେଇ ଖାଆନ୍ତି ଘିଅ।
ହଁ ହଁ ଘିଅ ପରଟା ଟା ଯୋଉ କୁହନ୍ତି କରନ୍ତି।
ହଁ।
ଅ ଥଣ୍ଡା ଫଣ୍ଡା ହବନି। ଟିକେ କିନ୍ତୁ ଘିଅ ଅତ୍ୟଧିକ ପରିମାଣରେ ଖାଇଲେ ସେଇଟା ପେଟ ଗରମ କରିଦିଏ କିନ୍ତୁ।
ହଁ କିନ୍ତୁ ଶୀତ ଦିନରେ ଖାଆନ୍ତି। ବର୍ଷା ଦିନରେ ଖାଆନ୍ତି ଆଉ।
ଅ ଥଣ୍ଡା ଯଦି ହେଇଥାଏ। ତାହେଲେ ଘିଅ ଟା ଆମ ଶରୀର ପାଇଁ ବହୁତ ଭଲ କିନ୍ତୁ ନହେଲେ ଖରା ଟିକେ ହେଇ ଥିବ ଦେଇ ଗରମ ପୁରା କରିଦବ ପେଟଟିକୁ। ଖରାପ ପଡ଼ଦ
ହୁଁ ଆଉ ଆମର ଯୋଉ ସୋୟାବିନ୍ ଅଛି ସୋୟାବିିନ ରେ ସବୁ କଣ କଣ ହୁଏ ସବୁ କହିଲ ଟିକେ?
ଆଚ୍ଛା ଆ
ଯୋଉଟାକୁ ମିଲ୍ ମିକର କୁହାଯାଏ।
ହଁ ହଁ ସୋୟବିନ୍ ତ ଆମର ପ୍ରଥମ ହେଲା ସେଟା ବେଶୀ ତରକାରୀ ହୁଏ ଆମର। ମାନେ ଆଳୁ ପଡିକି ସୋୟାବିିନ ତରକାରୀ ଆପଣ ତାକୁ କୋବି ଦେବି ସୋୟାବିିନ ପକେଇ ତରକାରୀ କରିପାରିବେ ପୋଟଳରେ ବି ସୋୟାବିିନ ପକେଇ ତରକାରୀ କରିପାରିବେ। ଆଉ ଚିଲ୍ ଏବେ ତ କଲେଣି ମାନେ କେତେ ଆଗେଇଲେଣି ନାଇଁ ନାଇଁ ଡାଲମା ତ ହଁ ହଁ ମୁଁ ବି ଯେତେବେଳେ ମୋର ଅସ୍ତ୍ରୋପଚାର ହେଇଥିଲା ସେତେବେଳେ ମୋ ଭଉଣୀ ଥିଲା ସେ ମୋତେ ଡାଲି ରେ
ହ
ସୋୟାବିିନ ପକେଇକି ଦିଏ ଭଲ ଲାଗେ ବହୁତ ଟେଷ୍ଟ ମାନେ ସ୍ଵାଦ ଲାଗେ ଖାଇବା ପାଇଁ। ଆଉ ସୋୟାବିିନର ଏବେ ତ ବହୁତ ଆଉ ମାନେ କଲେଣି ସବୁ ରୋଷେଇ ନୂଆ ନୂଆ। ଚିଲ୍ଲି ସୋୟାବିନ୍ ଗୋଟା କଣ କଲେଣି? ତାପରେ ଏବେ ସୋୟାବିନ୍ ରେ ମାନେ ପକୁଡି ବି ଛାଣି ଦଉଛନ୍ତି ସୋୟ ଏବେ ପୁରା ଗୁଣ୍ଡ ଟା ମିଳୁଛି ସେଥିରେ ମାନେ ଭୁଜିଆ ଯେମତି ଅଣ୍ଡା ଭୁଜିଆ କରନ୍ତି। ତାକୁ ବି କଲେଣି ଆଉ ଏମିତି ଆଉ ସୋୟାବିିନ୍ ରେ ବହୁତ କିଛି ଏ ସୋୟାବିିନ୍ ବି
ସୋୟାବିିନ୍ ରେ ଯୋଉ ଚୁଡା ପକେଇକି ବି ସନ୍ତୁଳା କରାଯାଏ।
ହଁ ହଁ ସୋୟାବିନ୍ ଟା ତ ଆମର ଏଇ ଯୋଉ ଯୋଉ କରନ୍ତି ମାନେ ମସଲା ଭାତ ଯୋଉ କୁହନ୍ତି। ଏଇସବୁରେ ବି ସୋୟାବିିନ୍ ପକେଇକି କରନ୍ତି ଭାତରେ ଆମର ଯଉ ମସଲା ଭାତ।
ହଁ।
କହନ୍ତି।
ହୁଁ।
ଆଉ ସୋୟାବିନ୍ ଟା ଜାଣିଛନ୍ତି ବହୁତ ଦେହ ପାଇଁ ଭଲ ସବୁ ଜିନିଷର ମାନେ ଲିମିଟି ବା ଆମର ସୋୟାବିନ୍ ଟା କେବେ ବି କୌଣସି ଡାକ୍ତର କହିବେନି ଖରାପ ହଁ ଆମର ହେମୋଗ୍ଲୋବିନ୍ ଯଦି କମ ଥିବ ରକ୍ତର ଯୋଉ ଇଏଟା ପରିମାଣ ଟା ଆମେ ସୋୟାବିନ୍ ବି ଭାଜିକି ତେଲରେ ଲୋକ ଖାଆନ୍ତି ସେଟା ହେମୋଗ୍ଲୋବିନ୍ ଠିକ ହଁ ଏମିତି ଆଓ
ହୁଁ।
ଆଉ ଆପଣଙ୍କୁ ସୋୟାବିନ୍ ଭଲ ଲାଗେ। ହଁ
ହଁ ମତେ ହଁ ମତେ ତ ବହୁତ ଭଲ ଲାଗେ ସୋୟାବିନ୍ ତର କାରୀ ସୋୟାବିନ୍ ଭଜା ଯଉ ଖାଲି ପିଆଜ ପକେଇକି। ସୋୟାବିନ୍ କୁ
ଆଚ୍ଛା ଆଚ୍ଛା ଆଚ୍ଛା ଆମର ବୋଧେ ସମୟ ହେଇ ଆସିଲାଣି ଆମେ ଆଉ ଆପଣ ୟଦି ଚାହିଁବେ ବି ଆଉ ମୋ ସ କଥା ହେବେ ମୁଁ ହେଇପାରିବି। ନହେଲେ ଆପଣ ଆଉ କୁହା ସହିତ ଯଦି ଚାହିଁବେ ହେଇଯାଆନ୍ତୁ।
ଚିନା ବୋଉ ଚିନା ବୋଉ କଣ ଶୋଇ ପଡଛନ୍ତି ଚିନା ବୋଉ?
ନାଇଁ ନାଇଁ ସିଏ ଏପର୍ଯ୍ୟନ୍ତ ଏ ଘରକୁ ଆସିନାହାନ୍ତି ସି ଏବେ ବି ସେଇ ଘରେ ଅ ଛନ୍ତି ହଁ।
ମୁଁ କହିଥିଲି କଲ କରିଆକୁ କଲ କଲନା କରିନାହାନ୍ତି।
ଆଚ୍ଛା ସେ ବ୍ୟସ୍ତ ଥିବେ ଖାଦ୍ୟ ପାନୀୟ ନେବାରେ ରାତ୍ରି ଭୋଜନ କରିବାରେ।
ହଁ।
ଆଚ୍ଛା ଆପଣ ଆଉ ଥରେ କରିବେ। କି ମୋ ପାଖକୁ ଆଉଥରେ କରିବ?
ଆଉଥରେ ମାନେ ମୁଁ ଥରେ ଲଗେଇଛି ଆଉଥରେ ବି ଲଗେଇବି ମାନେ କିଛି ସମୟ ଛାଡିକି ଲଗେଇବି।
ପାଖକୁ ଲଗେଇ ପାରିବ କାହିଁକି ନା ମୋର ଟ୍ୟାକ୍ସ ନାଇଁ ନା ମୋ ପାଖକୁ ଯେତେ ଥର ଲଗେଇ ପାରିବ। ହୁଁ ମୋର ଯଦି ଥାଆନ୍ତା ତାହେଲେ ମୁଁ ତମକୁ ଥରେ ହଁ ହ ହଉ ଆଉ ଆପଣଙ୍କ ଇଚ୍ଛା ଆଉ ଓକେ ଓକେ ଠିକ୍ ଅଛି।
ହୁଁ ହୁଁ।